ହାଲୋ।
ହାଲୋ।
ହୁଁ କଁ କରୁଚ?
କଁ କରୁଚ?
ଓ ତମେ କଣ କରୁଚ?
ମୁଁ ଏଇ ମୋବାଇଲ୍ ଦେଖୁଥୁଲି ଆଉ। ଖାଇକି ଆସିକି ଛୁ ହଁ।
ଆଇ କେତୋଳେ ଖାଇ ପିଇ ସାରିଲ? ମୋର ଏଇ ଖାଇବା ପିଇବା ସରିଲା।
ଉଁ ପୁଅ?
ଏଇ ଗ୍ୟାସ୍ ଫ୍ୟାସ୍ ପୋଛୁଚି ଲା ପୁଅ ଶୋଇଲାଣି।
ହଁ ବାବୁ।
ଭାଇ ବସିଚନ୍ତି ମାଙ୍କ ପାଖରେ।
ହଁ ତମେ କଣ ଶାଶୁ ନା ଆଉ ତମେ ନାଇ କି?
ତମର ଆଉ କେହି ନାହାନ୍ତି ତ ଯାହା ଫାଆ?
ଆଉ କେହି ନାଇ।
ହଁ ହଁ। ତମେ ତାହେଲେ ଏକୋଇରା ଗଲ ରିଷିକେଶ ନା ଆଉ।
ଆଉ ତ ଆଉ ତାହାଲେ
ନାଇଁ କଣ?
ହଁ ହଁ।
ଗୋଟିଏ ବୋଲି ପୁଅ ବୋହୂ।
ହଁ।
ତମର ଗାଁ ନା ସହର?
ଗାଁ। ଜାଗା ସିନା ସହର ହେଲେ ଆଉ ସବୁ ଗାଁ।
ହଁ। ବାପଘର ଗାଁ ନା ସହର?
ଗାଁ।
ହଁ ହଁ କଉ ପଟ ଲାଇନ୍ କି?
ମୋ କଥା ଏଠୁ ଆପଣ କଉଠୁ କହୀଲେ?
କଣ କହିଲ?
ତମର କଉଠି?
ହାଲୋ।
ହଁ ସେଇ ଶୁଭୁଚି ନା?
ହଁ।
ଆରେ ତମ ଘର କୋଉଠି?
କଣ କହିଲ?
ତମ ଘର କୋଉଠି?
ଆମ ଘର ତମେ ଜାଣିଚ ନା ସୁକିନ୍ଦା?
ହଁ।
ସୁକିନ୍ଦା ସେପଟ ଲାଇନ। ସୁକିନ୍ଦାଠୁ ଆଉ ଛଅ ସାତ କିଲୋମିଟର ଦୂର ଆଉ। ଟାଟା ମାଇନ୍ସ ଏରିଆ ଆଉ ହଁ ସେପଟେ।
ସୁକିନ୍ଦା ର ମୋ
କଣ କହିଲ?
ସୁକିନ୍ଦା ମୋ ଘର।
ସୁବୁରଲାଣି।
ଉଁ ଉଁ। ହଁ କଣ ରୋଷେଇ କରିଥିଲ?
ଏଇ କୁନ୍ଦୁରି, ଆଳୁ, ପୋଟଳ ସବୁ ମିଶେଇକି ଭାଜିଥିଲେ।
ହଁ।
ଗୁଡ ମିଠା, ଛେନାପୋଡ଼ ଥିଲା।
ଓ ହୋ। ଆଜି ମୁଁ ଆମର କଲି ରୁଟି। ପୁଅକୁ ପାଠ ପଢେଇଲି ଆଠଟା ଦଶ ପନ୍ଦର ସରି। ପୁଣି ଯାଇକି କଲେ ରୁଟି। ମଟର ତରକାରୀ ଆଉ କାଜୁ, ଆଳୁ ତାକୁ ତରକାରୀ କଲି। ଛୁଆ ଖାଇ ସାରିଲେ। ଦେଇର ମୋର ପଛରେ ଖାଇଲୁ ଆଉ। ବୋଉ ଖାଇଲେନି? ଖାଇଲୁ। ଆସିକି ମୁଁ ବିଛଣାକୁ ସବୁ ସାଇଜ୍ କଲି। ପୁଅ ତାର ବସିକି କଣ ପାଠ ଦି ଟା ଥିଲା ଲେଖିଲା। ସେମାନେ ଶୋଇଲେ ଦଶଟା। ମୁଁ ଏଇ ବସିକି ମୋବାଇଲ ଦେଖୁଛି। ମୁଁ କହିଲି ହୋଉ ଟିକେ ଦେକ୍ ଖିଆ ଶୋଇବି। ତମ ଆଡେ ବର୍ଷା ହୋଉଥିଲା ନା? ହଁ। ତମେ ରାତିରେ ସବୁ କାମ ସାରିକି ଶୋଉଚ ନାଇଁ କି?
କାମ କଣ ଏଇ ବାସନ ଖାଲି ତ ଗ୍ୟାସ ପୋଛା।
ସଖାଳୁ ଗଲେ
କଣ କହିଲ?
ସଖାଳୁ କଲେ।
ଗ୍ୟାସ ଟା ପୋଛିଆବାକୁ କେତେ ସମୟ ନାଗିବ। କାଇଁ ସଖାଳୁ ମୁଁ ରଖେନି।
ନା କୌଣସି ଜିନିଷ ସକାଳୁ ରଖନି ବାସନ ଫାସନ।
ଆସନ୍ତି ତ ଆଉଚି ମୁଁ ଆମର ଆସେ ଜଣେ ମାଜିବା ପାଇଁ।
ଓହୋ।
ସକାଳୁ ଆସେ ସେ ସେ ଦି ଟାଇମ୍ ଆସୁଚି ସକାଳୁ ଚାରିଟା ବେଳେ।
ଓହୋ।
ରାତି ବାସନ ରଖିଦେଲେ। ସକାଳେ ଆସେ ଆଠଟା ସା ଆଠଟା ବେଳକୁ ପଳେଇ ଆସେ। ସାଢେ ସାତେ, ଆଠେ, ସାଢେ ଆଠ ଭିତରେ ଆସେ। ବାହାରେ ରଖିଦିଏ ବାସନ।
ତମକୁ କଣ ସମୟ ହୁଏନି?
ନା।
ଗ୍ୟାସ ବାସନ ମାନେ କଣ ବେଶୀ ତ କଳା ମଳା କିଛି ନାହିଁ ଆରାମସେ ମାଜି ଦିଅନ୍ତ। ନା ଅନ୍ୟ କାମ କରୁଥିବେ।
ଆଉ କାମ କଣ। ମତେ ଥଣ୍ଡା ଧଇଲା ମୁଁ ପ୍ରେଗନେନ୍ସି ଟାଇମରୁ ରଖିଲି ଲୋକ। ଆଗରୁ ଲୋକ ନଥିଲା। ଏଇ ପ୍ରେଗ୍ନେଶି ଟାଇମ ରେ ରଖିଲି।
ହୁଁ।
ଆଉ କିଏ ମାଜିବ। ଡେଲି ଗାଦିଏ ଲେଖା ବାସନ ହେଇଥିବ। ଏତେ ସମୟ ମୁ ବସିକି ମାଜି ପାରିବିନି।
ତାପରେ ତମେ ତ ହୋଉଚି ବେଶୀ ଲୋକ ନୁହଁ ତମେ ଆରାମ ସେ କାମ ଟା କରିପାରନ୍ତ।
ଯେ ଆମର ସବୁଦିନ ଆଇଁଷ ଅଧିକା ଆମର ଆଇଁଷ ବାସନ ଅଲଗା। ସାଧା ବାସନ ଅଲଗା। ଆଉ ହୋଉଛି ଆଉ ହୋଉଛି ଖାଲି ବାସନ ଧୁଆ। ଘର ପୋଛା ଖରକା ଏଇଗୁଡା ମୁଁ କମ କାମ ହେଲାଣିନା ସରେଇଦେଲେ ତୁ ସବୁ କରିଦେବୁ। କେତେବେଳେ କଣ କରିବ ଏତିକି ତ ଟାଇମ ହେଉନି।
ସେ ତମ ଶାଶୁ ବୋଧେ ରାାଗିବେ ସେଇଥିାଇଁ ଧୀରେ ଧୀରେ କଥା ଥା ହୋଉଛ ନାଇ କି? ଉଁ।
ନା ନା ସେଥିପାଇଁ ନୁହେ ଜେ ରାତି ହେଲାଣି ଶୁଵାଯିବ ଜୋରେ।
ହୁଁ ହଁ। ନା ଆମର ଆମ ଘର ଭିତରେ ସେଇ ଯୋଉ ପୁଅ ମୋ ଝିଅ ତା ବାବା ହେରିକା ସବୁ ଛାତ ଉପରେ ଶୋଇଛନ୍ତି। ଆଉ ବୋଉ ଦେଇ ହେରିକା ସେମାନେ ସବୁ ତଳେ। ମୁଁ ମୋର ଏକା ବସିକି ମୋବାଇଲ୍ ଦେଖୁଛି। ତମ ସହିତ କଥା ହଉଚି।
ଓହୋ।
ତମେ ଏତେବେଳେତ ଶୋଉଛ କେତେବେଳେ ଉଠିବ କାଲି?
ମୁଁ ସେ ପାଞ୍ଚଟା ସାଢେ ପାଞ୍ଚଟା ଏମିତି।
ହଁକି।
ହଁ ମୁଁ ଲେଟରେ ଉଠେ ଏଇ ତାଙ୍କ ଦେହ ଖରାପ ହେ ଦିନ ନହଲେ ଆମର ଟା ସାତଟ
ସାସୁ କିଛି କୁହନ୍ତିନି?
ଦେ ଦ
ହ ପୁଅ ହାଲୋ।
ହ୍ୟାଲୋ। ପୁଅ କେତେଟାରେ ଉଠେ।
କୁହ ଶ ଶୋଇିବ।
ହଁ କଣ ହଉଥିବ ଆଉ ନାଇଁକି।
ହଁ ସଖାଳୁ ଯଦି ତା ପାଖରେ ଶୋଇଥିବି ସେ ଶୋଇଥିବ ନହେଲେ ସେ ଉଠିବ।
ତମେ ଗାଧୋଉଚ କେତେଟାରେ?
ବ କମ ଆ ଯ ଯ ହୁଁ
ହୁଁ ଆମର ମୁଏଠି ଗାଧାଏ ସବୁଦିନ ଆଠଟାରେ। ଆଟଟାରେ ଗାଧେଇବି ସଫା କରିବି ଠାକୁର ପୂଜା କରିବି ରୋଶ ଇ ଷ୍ଟାର୍ଟ କରିବି ନଅଟାରେ। ନଅଟାରେ ହେଲେ ମୋର ସରିବ ଯାହାବି ହେଲେ ବାରଟା?
ଷ ନେଇି ସକାଳୁ ଉଠ
ହଁ ତମର ଲେଟରେ କର ନା କି
ଆମର ତ ପୁଅ ଆସୁଚି ପାଞ୍ଚଟାରେ।
ଲେଟ୍ ରେ କରୁଛ ଲେଟ୍ ରେ ଖାଉଛ ଆଉ। ତମେତ ସ ଖାଳ ଖାଇବା ଟା ଖାଉଥିବ ଦିଟା ଖଣ୍ଡେ ହେଇଯିବ ନାଇକି?
ଘ ଦ
ଦୋଳି ଖେଳିି କୁଆଡେ ଯାଇଥିଲ ନା ଯାଇନ? ହାଲୋ। ହ୍ୟାଲୋ।
ଚା
ହ୍ୟାଲୋ।
ହଁ
ତମେ ଖାଇସାଇଲଣି ନା?
ହଁମୁଁ ଖାଇସାରିଲିଣି ଶଇଲାଣି କାମ।
ଉଁ କାମ ନହେଲେ ସାରିଦେଇକି ସିନା ଖାଆନ୍ତ?
ହଁ ସରି ଯାଏନି ଏଇଜଉ କୁହନି ଶୋଇପଇଲେ କେଁ କେଁ ହେବେ ସେଥିପାଇଁ କରିଦେଲି ଆଗେ।
ହୁଁ। ଶୋଇବ ଦୋଳି ଖେଳି କୁଆଡେ ଯାଇଥିଲ?
ଏ ନାଁ ଏଠି କଉଠି ଦୋଳି ଖେଳିବ ଏମିତି ମାର୍କେଟ ବୁଲି ଆସିଥିଲି। ସେତିକି ସେଠୀ ଦୋଳିପଳି ନାହିଁ
ଆମ ଏ ପାଖରେ ହଉଥିଲା ଭଲ ତୋଳି ଆମେ ଯାଇଥିଲୁ
ହଁ ଆମର ଯାଇଥିଲେ ମର ଗାଁରେ ଯଥିଲ
ହଁ ହଁ ଏଇ ଆ ଆଉ ହଉଉ ତମେ ଶୋଇପଡ଼ ଆଉ କେତେବେଳେ କରିବ୍ କଥା ହବା ଆଉ
ହଁ ଏବେ ସେଠିକ ଅଛି
ନା ମୁଁ ଟିକେ ମୋବାଇଲ ଦେଖି ନିଦ ଆସିିନି
ହଁ
ତାପରେ ସ ହଉ ହଉ
ହୁ